ହ୍ୟାଲୋ।
ଅ
ହ୍ୟାଲୋ ମୋ କଥା ଶୁଭୁଛି?
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ ମୋ କଥା ଶୁଭୁଛି?
ମୋ କଥା ଶୁଭୁଛି।
ହଁ ଶୁଭୁଛି।
ହଁ ହଁ କଣ କରୁଛ?
ଏମିତି ଥିଲି ଘରେ ତୁ କଣ କରୁଛୁ?
ମୁଁ ବି ଅଛି ଘରେ ଆଉ ଖିଆ ପିଆ ସରିଲାଣି?
ହଁ ଖିଆ ପିଆ ସରିଲାଣି ତୋର?
ହଁ ମୋର ବି ଖିଆ ପିଆ ସରିଲାଣି।
ଆଉ କଣ ଖାଇଲୁ?
ଖାଇଲି ଇ ଈ ଭାତ ଡାଲି ଭଜା ଆଉ। ଆଉ ତୁ କଣ ଖାଇଲୁ?
ହ୍ୟ।
ତୁ କଣ ଖାଇଲୁ?
ମୋର ଏବେ ଭାତ
ଆ ହଁ ହଁ ଆମ୍ବ ଆମ୍ବ ଖାଉନୁ?
ହଁ ଆମ୍ବ ଖାଉଚି ନା ବର୍ଷ ପଳା
ହଁ। ହଁ ଆଉ ପଣସ ପଣସ।
ହଁ ପଣସ ଖାଉଚି। ପଣସ ନା ନାଇଁ।
ନାଇଁ ଏବେ ଗୋଟେ ଗୋଟେ
ହାଁ ହାଁ।